ଓ।
ଆପଣଙ୍କୁ ଶୁଭୁଛି?
ଶୁବୁଚି।
ହଁ।
ଆଛି
କୁହ।
ଟପିକ
ହଁ ତମେ କୁହ ମୁଁ ଏ
ହଁ।
ଭ କି
ଆଁ?
ହୁଁ
କଟିଗଲା। ଅଛି ହ୍ୟାଲୋ।
ହ। ଲୋ
ହାଲୋ।
ହାଲୋ ହାଲୋ।
ହଁ ହଁ ଏବେ ଶୁଭା ଗଲା।
କେନ୍ କେନ୍ ବିଷୟରେ କଥା‌
ଓଡ଼ିଆରେ ଓଡ଼ିଆରେ ଓଡ଼ିଆରେ।
ହଉ କୋଉ ବିଷୟରେ ଆମେ ଆଲୋଚନା କରିବା?
ହ ରୁହ ରୁହ ମୁଇ ଏ କହୁଛି।
ହଁ କୁହ।
ତୁମେ ବି ମଝିରେ ମଝିରେ କହିବ ହେଲା।
ଉଁ?
ବି କହିବ ବୋଲି
ହଁ।
ଏବେ ଶୁବୁଛି?
ହଁ ଶୁଭାଗଲା।
ହୁଁ ହଁ ହୁଁ। ଜୀବନ।
ଉଁ?
ହଁ ଶୁଭୁଛି ଶୁଭୁଛି।
ଆ୍ ସେ ହିଁ ଜୀବନ।
କୁହ କୁହ ବୃକ୍ଷ ହିଁ ଜୀବନ। କେମିତି ବର୍ଣ୍ଣନା କରନ୍ତୁ?
କୁହ।
ହୁଁ କହୁଛ ରୁହ।
ହଁ।
ଏକଥା ଆଜି ସମସ୍ତେ ଉପଲବ୍ଧ କଲେଣି। କାରଣ ବୃକ୍ଷ ନ ରହିଲେ କେହି ମୁହୂର୍ତ୍ତେ ମଧ୍ୟ ବଞ୍ଚି ପାରିବେ ନାହିଁ।
ହୁଁ।
ବୃକ୍ଷରୋପଣ କରିବା ଅର୍ଥ ବୃକ୍ଷ ଲଗାଇବା।
ହଁ।
ବୃକ୍ଷ ଆମକୁ ବିଭିନ୍ନ ଉପାୟରେ ସାହାଯ୍ୟ କରିଥାଏ। ବୃକ୍ଷ ଆମ୍ଭ ମାନଙ୍କ ପରିବେଶିକ ଆ ପ୍ରଦୂଷଣକୁ ଦୂରୀଭୂତ କରି ଆମ୍ଭମାନଙ୍କ ଜୀବନ ରକ୍ଷା କରିଥାଏ। ଶୁଭୁଛି‌?
ହଁ, ହଁ, ଶୁଭୁଛି।
ହଁ ବୃକ୍ଷା ଆମ୍ମ ମାନଙ୍କୁ ଫଳ ଓ ଛାୟା ପ୍ରଦାନ କରିଥାଏ।
ହଁ।
ପରିବେଶକୁୁ ଶୀତଳ ରଖିଥାଏ। ଆମ୍ବ ଗଛ, କଦଳୀ ଗଛ, ଡାଲିମ୍ବ ଗଛ ସେତିକି ହିଁ।
ଆଉ ମୁନ୍କା ଗଛ?
ହଁ ମୁନ୍କା ଗଛ ବି।
ସଜନା ଗଛ କୁହାଯାଏ ତାକୁ। କୁହନ୍ତୁ, କୁହନ୍ତୁ‌।
ରହୁଛ ରୁହ। ହେଇ ଗଲି।
କୁହ।
ଜାଗୋ।
ହଁ।
ବାଃ। ଭାଲୁଣି। ଓ ଗୃହ ଉପକରଣ ପାଇଁ କାଠ ମଧ୍ୟ ଦେଇଥାଏ। ଜଙ୍ଗଲରେ ଘଞ୍ଚ ଭାବରେ ରହି, ମେଘ ବର୍ଷଣ ବର୍ଷ ବର୍ଷଣର ମାଧ୍ୟମ ସାଜି। ଜଙ୍ଗଲରେ ବର୍ଷା ଜଳକୁ ସଞ୍ଚିତ ରଖି, ଛାଡିବା ଯୋଗୁ ଛାଡ଼ିବାକୁ ଛାଡ଼ିବା ଯୋଗୁ ବନ୍ୟା ନିୟନ୍ତ୍ରଣ କରିଥାଏ। ହଁ। ହୁଁ।
ମାଡ଼େ ଯଉ ସଂଗ୍ରହ କରିକି ସଫା କରୁଛୁ, ଗାଧଉଛୁ, ଆ ମିଟୁ ମାନଙ୍କୁ ଗାଧଉଛୁ।
ହଁ।
ତମେ କଣ କଣ କରୁଛ? ତମେ କଣ କରୁଛ?
ଖାଇ ପିଇକି ଖାଲି ଶୋଉଛି। ବର୍ଷା ଦିନରେ କରିବ କଣ?
ଉଁ ହୁଁ ହୁଁ।
ଲୋ ବୋଉ।
ହଁ।
ଶୁଣ ଶୁଣ କହୁଛି ମୁଁ
ସୁଣ ସୁଣ।
ସବୁଠାରୁ ବଡ ଉପକାର ହେଉଛି ପରିବେଶ ପ୍ରଦୂଷଣ ରୁ ବିନାଶକ କରିଥିବା ଓ ଅମ୍ଳଜାନ ପ୍ରଦାନ କରିଥିବା ଅଙ୍ଗାରକାମ୍ଳ ଗ୍ରହଣ କରିନିଏ। କେତେକ ଔଷଧ ଜାତୀୟ ବୃକ୍ଷରୁ ଆମେ ଚେରମୂଳି ପତ୍ର ସଂଗ୍ରହ କରି ଔଷଧ ତିଆରି କରି ବିଭିନ୍ନ ରୋଗରୁ ରକ୍ଷା ପାଇଥାଉ।
କେତେକରୁ ମୁଳା ଲାଖ ଏବେ ତମେ କିଛି କୁହ। ବି ହୁଁ।
ପରେଷ ପ୍ରଦଶ୍ରେଣିର କେତେ କହିଲ।
ଅଁ।
ପରିବେଶ ପ୍ରଦୂଷଣ ର କେତକ ମୁଖ୍ୟ ପାଇନ। କୁହ।
ତୁମେ କୁହ।
ହଁ ମୁଁ କହିବି।
ହୁଁ।
ହଁ ଶଶ ନ ଓ ଗାଡି ମଟର ଇତ୍ୟାଦିରୁ ବାହାରୁଥିବା ନିଆଁ ବାହାରୁଥିବା ଧୂଆଁ ହଁ କଣ। କଳାକାରଖାନାରୁ ନିର୍ଗତ ହଉଥିବା ଧୂଆଁ ଶବ୍ଦ ପ୍ରଦୂଷଣ ନାଇଁ ସେଠି ତ ପରିବେଶ ପ୍ରଦୁସଣ ଯାଉଛି କି ନାଇଁ
ମୋ ସମ୍ବଲପୁରୀ।
ସମସ୍ତଙ୍କ ଗୃହ ସମସ୍ତଙ୍କର ଗୃହରୁ ନିଷ୍କାସିତ ହେଉବା ଅଳିଆ ଅଳିଆ ଆବର୍ଜନା
ଆଲୋ।
ଉଁ। ଗଣେଶ ପୂଜା ଦଶହରା ପୂଜା ଇତ୍ୟାଦିରେ ଏ ପ୍ରସ୍ତୁତ ହେଇଥିବା ମୂର୍ତ୍ତି ଗୁଡିକୁ ପାଣିରେ ଭସେଇଦବା ଇତ୍ୟାଦି ଦ୍ଵାରା ଜଳ ପ୍ରଦୂଷଣ ହୁଏ।
ହଁ।
ଅଁ ଛୋଟ ଛୁଆ ମାନଙ୍କୁ କୋଉ କୋଉ ଖାଦ୍ୟ ଖୁଆଇବା ଦରକାର ମାନେ ତାଙ୍କୁ କୋଉ ଖାଦ୍ୟ ଦେଲେ ତାଙ୍କର ପୋଷଣ ଠିକ୍ ମିଳିବ ପ୍ରତି ପୋଷଣ ମିଳିପାରିବ ତାଙ୍କୁ।
ମ। ଆଉ
କୁହ
ହଉ ମୁଁ କଣ କହି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
ମାରି ଦେବ ତମେ।
ଛୋଟ ମାନଙ୍କୁ ଶୁଣ ଆମ ଅଙ୍ଗନବାଡିରେ ଯୋଉ ଯୋଉ ଖାଦ୍ୟ ପ୍ରଦାନ କରାଉଛି କି ତ ସେଇ ଖାଦ୍ୟ ଗୁଡିକୁ ଆମେ ଛୁଆ ମାନଙ୍କୁ ଦେବା ଆବଶ୍ୟକ କାରଣ ସେଗୁଡିକ ହେଲା ପ୍ରୋଟିନ୍ ଯୁକ୍ତ ଖାଦ୍ୟ ସ୍ନେହ ସାର ସ୍ଵେତ ସାର ସବୁ ସବୁ ପ୍ରକାରର ଖାଦ୍ୟ ସାର ସେଠାରେ ଭରପୁର ହେଇକିନା ଥାଏ ଯେମିତି ଟିକେ ଭାତରେ ଶ୍ବେତ ସାର ହଁ। ତାପରେ ଡାଲିରେ ପୁଷ୍ଟ ସାର ତାପରେ
ହଁ।
ଆ ତାଙ୍କର ହେଲା ଆଉ ଆଉ କଣ କଣ ଦଉଛନ୍ତି କି? ସୟାବୁଡ଼ି ଅଣ୍ଡା ଆ ଏମିତି କଥା କାରଣ ଏଇ ସବୁ ଖାଦ୍ୟ ମାଧ୍ୟମରେ ଛୁଆ ମାନଙ୍କର ଶରୀରରେ ସଠିକ ଭାବରେ ଉ ଖାଦ୍ୟ ପୋଷଣ ରହିପାରିବ।
। ଆଉ କିଛି
ହଁ ହ୍ୟାଲୋ
ହଁ କ ହଁ
ହଁ କୁହ ଆଉ କଣ କୁହ
ମୁଁ କହୁନି କି? ଓଡ଼ିଆ
ଓଡ଼ିଆ କେବଳ ଓଡିଆରେ କଥା କୁହନ୍ତୁ।
ହ ଆମ ଭାଷା
ହଁ।
ଆମଭାଷା ନା ସେଟା
ହଁ।
ଆଉ କୁହ
ହୁଁ।
କମତି କି ନାହିଁ। ବୁଝି।
ହା ହା ହଁ।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
ତୁମେ କୁହ।
ଆଉ ଦି ତିନି ମିନିଟ୍ କହିଦିଅ ତାପରେ ମୁଁ କହିବି।
ହୁଁ ଶୁଣ। ଆ ଆମେ ଯଦି ସଠି ପରିମାଣରେ ସେ ଖାଦ୍ୟ ଖାଇବା। ଆମ ଦେହରେ ବିଭିନ୍ନ ପ୍ରକାରର ରୋଗ ହବ ତେଣୁ ଆ ଯେତେବେଳେ ଗୋଟେ ଶିଶୁ ଛୁଆ ଜନ୍ମ ହେଇଥାଏ ତାକୁ କିପରି ଭାବରେ ଆମେ ସଠିକ ଖାଦ୍ୟ ଦେଇକି ସଠିକ ଭାବରେ ବଢେଇବା। ସେ ଉପରେ ଚିନ୍ତା କରିବା କଥା ଛୁଆ ଛୁଆଟିକୁ ସଠିକ ପରିମାଣରେ ଏମିତି ଖାଦ୍ୟ ସାର ତାକୁ ପ୍ରୋଟିନ ଦିଆଯିବ। ତାକୁ ଠିକ୍ ଭାବରେ ରଖାଯିବ। କିପରି ଭାବରେ ସଠିକ ପରିମାଣର ପୋଷଣ ତାକୁ ମିଳିବ ସେଥି ଉପରେ ଅଧିକ ଆବଶ୍ୟକ ଦେବା କଥା। ନାଁ ଉଁ। ରୁଟିରେ ଯେମିତି ଶ୍ୱେତସାର ଥାଏ ରୁଟି, ଭାତ, ମୁଢି। ଏପରି ଖାଦ୍ୟ।
। ରୁହ ମୁଁ ରକି କୁ ଫୋନ ଆଉ ଥରେ କହୁଚି ତମକୁ।
ହଁ।
ତୁମେ କଲ୍ କରୁଛ।
ହଁ ହଁ।